ହ୍ୟାଲୋ।
ହଁ କୁହ।
କଣ କରୁଛୁ?
ଏଇଠି ବସିଥିଲି ଆଉ
ଆଚ୍ଛା। ବର୍ଷା ହଉଛି ତମ ସେପଟେ?
ବର୍ଷା ତ ହଉଥିଲା ଏଇ ଟିକେ ଛାଡିଛି କିନ୍ତୁ ପୁରା କଳା ପୁରା ହେଇକି ଆସିଛି ହବ ଯେ ଜୋରେ ଆଉ
ତମ ଘରେ ହଉନି କି?
ଆମ ଏପଟେ ହଉଛି ଜୋର ସେ ବର୍ଷା।
ଆଉ କଣ କଣ ଖାଇଥିଲ ଘରେ ସବୁ କଣ କରୁଛନ୍ତି?
ହଁ ଖାଇଥିଲି ନାଇ ପଖାଳ ଖାଇଥିଲି ଆଜି ଆଉ ଖାଇନି ଏବେ ବସି ସିଲେଇ କରୁଛି ଆଉ।
ସିଲେଇ କରୁଛ ନାଇ ହଁ ମୁଁ ଶୁଣିଥିଲି ତମେ ମେସିନ ପକେଇଛପା? କଣ ସିଲେଇ କେମତି ମାନେ?
ମାନେ ତିଆରି ବ୍ଲାଉଜ ହେରିକା ସବୁ କରୁଛ?
ହୁଁ ବ୍ଲାଉଜ ତିଆରି କରୁଛି ଡ୍ରେସ ଆଉ ପୁଅ ପିଲାଙ୍କର ଛାଡିକି ଆଉ ଲେଡିଜଙ୍କ ସବୁ ଆଇଟମ୍ ହଉଛି ଆଉ।
ଉ ହୁଁ। ମାନେ କଣ କେତେ ପଡୁଛି ମାନେ ସାଧା ବ୍ଲାଉଜ ହଉ କି ଡିଜାଇନ ବ୍ଲାଉଜ ହଉ?
ଆମର ସାଧା ବ୍ଲାଉଜ ପଡୁଛି ସାଧା ଯଦି ଅସ୍ତ୍ର ପଡିବନି ଶହେ ଟଙ୍କା। ଆଉ ଅସ୍ତ୍ର ପଡିଲେ ଦେଢଶ। ହ ଆହୁରି ଯଦି ପାଇପିନ ହେରିକା ଲାଗିଲା କି ଅଲଗା କଣ ହେଲା?
ହଁ ହେଲା।
ଦୁଇଶହ ଅଢେଇଶହ ତାର ଲେସ ଫେସ୍ ନେଇକି ଆଉ ଯେତେ ଡିଜାଇନ କରିବେ ସେଇ ଅନୁସାରେ ପଇସା ଆଉ?
ଓହୋ ହଁ ଆଜିକାଲି ରେଟ ତ ହେଲାଣି ଫରେ ସବୁ ଜିନିଷକୁ ଦେଖିକି ଆମେ ଫେରେ ଇଏ କରିବା ନାହିଁ ଆମେ ଯୋଉ ପରିଶ୍ରମ କରୁଛେ କିଣିକି ଯୋଉ ଜିନିଷଟା ଆଣୁଛେ? ସେଇଟା ସବୁ ନେଇକି ଇଏ କରିବା ଆଉ ନା ନା ମୁଁ ମୁଁ କହୁଥିଲି ତ ଶିଖିବି ବୋଲି? ଯାଉଥିଲି ଗୋଟେ ଜାଗାକୁ ଶିଖିବା ପାଇଁ ସିଏ ଟିକେ ତାଙ୍କ ଦେହ ଟିକେ ଖରାପ ହେଇଯାଇଛି ତ ଆମ ସେ ଟିକେ ବନ୍ଦ ହେଇଯାଇଛି ଟିକେ ଶିଖନି ମୁଁ ଭାବୁଛି ଆଉ ଥରେ ଯିବ ଶିଖିବା ପାଇଁକା। ହଉ ମୁଁ ଶିଖିଲି ମୁଁ ଗୋଟେ ଘରେ ଆଣିକି ମେସିନ ପକେଇବି ବ୍ଲାଉଜ ପ୍ଲାଉଜ୍ ତିଆରି କରିବି ଆଉ
ହଁ କୋଉ ପର୍ଯ୍ୟନ୍ତ ଶିଖିଲାଣି ମାନେ କେବେ କେତେ ଯା ଶିଖେଇଛନ୍ତି? ହ
କଟାକଟିତ କିଛି ସେମିତି ଶିଖିନଥିଲି ଖାଲି ବ୍ଲାଉଜ ଯୋଉ ହୁକର କର ଆଉ ଯୋଉ କାଯଘର କର ଫଲସ ଫଲସ ଲଗେଇବା ସାଧା ସେମିତି ନର୍ମାଲ ବାଡେଇବା ସେମିତି ଶିଖ ଶିଖିଥିଲି ଆଉ ତାଙ୍କ ଦେହଟା ଖରାପ ହେଲା ତ ଆଉ ଗଲିନି ଏ ଏବେ ଯାଉଛି ଆଉ ଶିଖିବା ପାଇଁ ଆଉ ହୁ
ଓଁ ହଁ ସିଏ ତ ପ୍ରଥମେ ତମକୁ ଦେଖିବ ଏ କାର୍ଯ୍ୟ ହୁକ ଦେଲା ପରେ ହାତରେ ତିଆରି କରିବା ପାଇଁ ଦେବେ ହାତ ସିଲେଇ
ହଁ ହଁ ସେ ତ ଦଉଥିଲେ ଆଉ କରୁଥିଲି ତାଙ୍କର ଟିକେ ଦେହଟା ଖରାପ ହେଇଗଲା ତ
ହୁଁ ହଉ ସେଇ ହାତ ସିଲେଇ କରିବ ତା ଧୀରେ ଧୀରେ ମେସିନରେ କରିବ ଆଉ ପ୍ରାଟିସ କରିବ ଆଉ ଇଲେକ୍ଟ୍ରିକ ମେସିନ ଆଣିବ ନା ଏଇ ଚଲା ମେସିନ ଆଣିବ।
ନାଁ ନାଇଁ ମୁଁ ତ କହୁଥିଲି ସେନ୍ତି ସାଧା ବାଲା ମେସିନ୍ କାଇଁ ନା ମୁଁ ଏଇ ଫାଷ୍ଟେ ଶିକୁଚି ଆଉ ଇଲେଟ୍ରି ମେସି ସିନ୍ ଟା ଟିକେ ଡର ଲାଗିବ ନା ନାଇଁ ଘରେ କହିଲେ କି ଏକାଥରେ ଇଲେକ୍ଟ୍ରି ମେସିନ୍ ନେଇ ଆସେ ଯୋଉ କାମଟା ମାନେ ଲାଗୁଥୁବ ଦଶ ମିଣ୍ଟି ପାଞ୍ଚ ମିଣ୍ଟିରେ ହେଇଯିବ ଆଉ ତୁ ଆସ୍ତେ ଆସ୍ତେ ଶି କିଲେ ଯାହା ହବ ମାନେ ତାର ଅଲଗା ବି ଅଛି ମାନେ ବିନା ଲାଇନ୍ ରେ ବି କରିପାରିବ। ମୁଁ କହିଲି ହଉ ଠିକ୍ ଅଛି ନେଇଆସିବା। ଆ ସିଏ ଯୋଉ ଯୋଉଠି ଶିକୁଥିଲି ସିଏ ବି ଆଣିଚନ୍ତି ସେଇଟା କିନ୍ତୁ ତାଙ୍କର ସେଟା କଣ ଆ ଅଠର ହଜାର ଭଳିଆ ପଡ଼ିଚି କିନ୍ତୁ ଆମେ ଟା ଯୋଉ ଆଣିବୁ ମାନେ କିସ୍ତି ପଛେ ଦଉ ମାନେ ମାସୁ ମାସ ନଦେଲେ ତମେ ଧର ସେ କୋହୁଚନ୍ତି ଆଠ ହଜାରେ। ସେ ଆଠ ହଜାରେ ଯଦି ଆମେ ଏକା ଅଳେ ତିନି ହଜାର ଦେଇଦଲୁ ଆଉ ଅଳ୍ପ ପଇସା ରହିବ ଦେଇ ହେଇଯିବ। କିନ୍ତୁ ତାଙ୍କର ସେଟା ନେଇଚି ଅଠର ହଜାରେ ଆମର ଏଟା ଆଠ ହଜାରେ ମାନେ ସେଇ ମେସିନ୍ ଟା କିନ୍ତୁ।
ଆଚ୍ଛା।
ତି କହିଲା ଏତେ ସୁବିଧା ମିଳୁଚି ଆଉ ନେଇଆସିବା, ଆଉ କାଇଁକି ହାତଛଡ଼ା କରିବା? ସେଥିପାଇଁ ମୁଁ କହିଲ ହଁ ନେଇଆସିବା ଆଉ କଣ ମୁଁ ତ ଏ ଶିକୁଚି ଆସ୍ତେ ସ୍ତେ ସବୁ ଜିନିଷ ଡର ଲାଗେ। ଆଉ ମୁଁ କହିଲି ଡର ଲାଗେନା ହଉ ତୁ ବସ୍ତର ଶିକିଲେ କଣ ଡର ଲାଗିବ? ଆ ତାପରେ ବି ମୁଁ ତାଙ୍କୁ ବି କହିବି ମୁଁ କହିଲି ମତେ ଟିକେ ଶି କେଇ ଦିଅ କେମିତି କଣ ଚଲାଚଲି କରନ୍ତି।
ହଁ।
ହେଲେ ୟୁଟୁବ୍ ରୁ ଦେଖିଦେବା ଆଜିକାଲି ସବୁ ଜିନଷ ତ ୟୁଟୁବ୍ ରେ ଦେଖୁଚନ୍ତି କଁ ଟିକେ କଣ ହେଲା ଅଳୁକୁ ୟୁ ଟୁବ୍ ଲଗେଇ ଦିଅ ଦେଖିଦେବି ଆଉ। ଆ ତମର କଁ ସାଧା ନି ଇଲେଟ୍ରି ମିଶା?
ମୋର ସାଧା ଇଲେକ୍ଟ୍ରି ଆମ ଏଠି ଗୋଡ଼େ ଅଭିଯାନ ହେଇଚି ସେଇଠି ଚାଳିଶଟା ଇଲେକ୍ଟ୍ରି ମେସିନ୍ ଆସିଚି। ଆଉ ପିଲାମାନେ ସେଠି ସବୁ କାମ କରୁଚନ୍ତି ଯାଇକି ମୁଁ ସେଇଠି ଯାଏ ଶିଖିବା ପାଇଁ। କାମ ବି କରିବାକୁ ମୁଁ ଯାଏ। ଆଉ ଅଙ୍ଗନବାଡ଼ି ସ୍କୁଲ୍ ଏ ସବୁ ଡ୍ରେସ ସବୁ ଆସୁଚି ଲୋକମାନେ ବନଉଚନ୍ତି। ସେଉଠୁ ଶିଖିକି ଆସିଚି ଘରେ କରେ ମୁଁ ବି ଗୋଟେ ଆଣିବି ଆଉ ଏଇଟା ଟିକେ ପଇସା ପତ୍ର ଅଭାବ। ଆଉ ହେଲେ ଆଣିବା ଆଉ।
ହଁ ସେଟା ଭଲ କିନ୍ତୁ ତମେ ତାହୁଁଥୁବ ଗୋଟେ ଦିନିଷ କରିବା ପାଇଁକା ସିଲେଇ କଲେ ମାନେ କେ ତେ କୁଆଡ଼ୁ ଦେବେ ସବୁ ମାନେ କରିବା ପାଇଁକା ଅର୍ଡ଼ର ଦେବେ କି ରଜ ହେଲା କି ଦଶହରା ହେଲା। କି କୁଆଁର ପୂନେଇ ହେଲା ସବୁ ଦେବେ ନା ସେଟା ତମ ପାଇଁ ଜଲ୍ଦି ହବ ତମେ ସ୍ ଉବିଧାରେ ବି କରିପାରିବ ସେଟା।
ହୁଁ ମେନ୍ ଗୋଡ଼କୁ କଷ୍ଟ ପଡ଼ିବ ନାହିଁ। ଖାଲି ଯାହା ପାଦ ରଖିଲ ଚାଲିଲା। ଏଇଟା ଆଣ୍ଠୁ ଓପରେ ବେଶି ପ୍ରେସର ପଡ଼ୁଚି ଏ ମେସିନି ଆମର ପାଦି ମେସିନି।
ହଁ। ନାଇଁ ଏବେ ଗୋଷ୍ଠୀରେ ବି ସବୁ ଯୋଉ ଆସୁଚି ଗୋଷ୍ଠୀରେ ବି ଆସୁଚି। ତମର ସେଠି ଆସୁଥୁବ ବି ଗୋଷ୍ଠୀ ତମ ମା ହରିକା ଥିବେ ନା ଗୋଷ୍ଠୀ ବି ଆସୁଥିବ।
ଗୋଷ୍ଠୀରେ କଣ ମେସିନ୍ ଦୋଉଚନ୍ତି ମାନେ ପଇସା ଆସୁଚି ମେସିନ୍ ପାଇଁ ନାଁ
ନାଇଁ ନାଇଁ ପଇସା ତ ଆସୁନି ମେସିନ୍ ଟା ଏମତି ଯେତିକି ଗୋଷ୍ଠୀ ଜଣ ଯେତିକି ଥିବେ ସମସ୍ତ ପାଇଁ ଗୋଟେ ଗୋଟେ ଆସିଥିବ ଧର ଏଗାର ଜଣ ଅଛନ୍ତି ନାଁ ଏଗାରଟା ଆସିଥିବ। ଯେଦି ସିଏ ନେଲେ ନେଲେ ନହେଲେ ଯେଦି ଆଉ କିଏ ପଇସା ଦେଇକି ନେଲେ ନେଲେ କିସ୍ତି ଦେବେ କିସ୍ତି ଯିଏ ଦେଇପାରିବେ ଦେଇପାରିବେ କି କା ବେଳେ ବି ଯେଦି ପଇସା ଯେଦି ଦେବେ କିଛି କଥା ନାହିଁ ସେମତି ଦେଇ ଦୋଉଚନ୍ତି। ସମସ୍ତଙ୍କ ଗୋଷ୍ଠୀରେ ଆସିଚି ତମର ବି ସେଠି ହେଇଥିବ ନା ସେଥିରେ ଆସିଥିବ ଏ କଥାବାର୍ତ୍ତା କରିକି ନେଇ ଆସିବ।
ଓହୋ ହୋ ବୁଝିଲେ ହବ ମୁଁ ତ ଆଉ ଜାଣିନି। ଓ ଏତେ ଗୋଷ୍ଠୀ ବି ଏତେ ସୁବିଧା ସବୁ ଦଉଚି, ନା?
ଗୋଷ୍ଠୀ ଭୋଉତ୍ ସୁବିଧା ଦୋଉଚି ହେଲେ କାମରେ ଲଗେଇଲେ ହେଲା।
ହଁ ଏମାନେ କୋହୁନାହାନ୍ତି ସ୍ତ୍ରୀ ଲୋକ ଆଜିକାଲି ବୋହୁତ ବି ଉନ୍ନତି କଲେଣି। ଆଣିକି ମେନ ତାକୁ କାମରେ ଲଗେଇକି କଲେ ହେଲା ପଇସା।
ହଁ ତ ସବୁ ତିଆରିତିଆରି କରୁଛ ନାଇଁ ଗିଅ ମୁଁ ଟିକେ ଭାବୁଥିଲି ଦେବି ବୋଲି ବ୍ଲାଉଜ ରା ତିଆରି କରିବା ପାଇଁ ନହେଲେ ତମ ପାଖରେ ଯଦି ବିି ଏଇ ଯୋଉ ତାଙ୍କ ପାଖେ ଯୋଉ ଶିଖୁଛି ସେ ବହୁତ ରେଟ୍ ନଉଛନ୍ତି। ମାନେ ଏତେ ନଉଛନ୍ତି ଯଦି ନ କହିବା ଭଲ ମୁଁ ଟିକେ ତମକୁ ଦେବି ତମେ ଟିକେ ବ୍ଲାଉଜ ଉରା ଟିକେ ବନେଇ ବାନେଇ ଦବ ଆଉ।
ହଁ ଟିକେ ଫ୍ରି ହେଲେ ନେଇକି ଆସିବ ମୁଁ ତ ଏଇ ନା ବାହାଘରିଆ ଅର୍ଡର ବହୁତ ଧରିଛି। ଯାଉ କିଛି ଦିନି ଆଣିବ କଣ ଡିଜାଇନ ନା ସିମ୍ପଲୁ ନା କେମିତି କଣ କରିବ?
ହଁ ସେମିତି ମାନେ ଡିଜାଇନ ଅଛି ଗୋଟେ ସାଧା ବାଲା ଅଛି ମମିଙ୍କର ବି ଅଛି ମୁଁ ଦେବି ନେଇକି କରିବ ଆଉ।
ଓ ହଉ ହଉ ନେଇକି ଆସିବା ଏବେ ଆଉ।
ଦି ଟା ଡ୍ରେସ ବି ଅଛି ତିଆରି କରିବା ପାଇଁକା। ଦେବି କରିଦବ ଟିକେ ଆଉ।
ଏଇନା ତ ସମସ୍ତେ ସମ୍ବଲପୁରୀ ଡ୍ରେସ ଯୋଉ ଆଙ୍କେଲ ପ୍ୟାଟ ବନେଇ କି ପିନ୍ଧୁଛନ୍ତି ବଢିଆ ଲାଗୁଛି ସେଇଟା।
ହଁ ସେଇଟା ତ ସମସ୍ତେ ଏବେ ପିଧିଛି ଯିଏ ଦେଖିବ ତିଆରି ଡ୍ରେସ ସବୁ ସମ୍ବଲପୁରରେ ପିନ୍ଧୁଛନ୍ତି ଆଉ ବେଶୀ ତ ଆଡୁ ସାଡୁ କିଛି ପିନ୍ଧୁନାହାନ୍ତି ଯିଏ ବିିନ୍ଧୁ ଶାଢୀ ସମ୍ବଲପୁରୀ ନହେଲେ ଡ୍ରେସ ସମ୍ବଲପୁରୀ।
ଏଇନା ସବୁ ସେୟା ଚାଲିଛି ଆଉ।
ମୁଁ ଏମତି ମେସିନ ବି ମାନେ ଚ ଅ - ଶିଖୁଛି ମାନେ ସିଲେଇ ଶିଖେଇ ତାପରେ ବି ମୁଁ ଏ ପାର୍ଲର କୋର୍ସ କରିବି ବୋଲି ଏଇ ଆଡମିସନ ଯାଇକି କରିଛି ଦି ଦିନି ହବ। ସେଠିକି ବି ଯାଉଛି ଶିଖିବା ପାଇଁକା। ଆଉ ତମର ଯଦି କିଛି ବାହାଘର ଫାଘର ଥିବ ତମେ ମତେ ଟିକେ କଣ୍ଟାକ୍ଟ କରିବ ମୁଁ ତମକୁ ଇଏ କରିବି ଆଉ।
ଆଚ୍ଛା ପାର୍ଲର କୋସରେ ଶିଖୁଛାଇଁନା
ହଁ ପାର୍ଲର କୋର୍ସ ବି ଶିଖୁଛି।
ଏହା ତ ଭଲ ମେହେନ୍ଦୀ ହେଇକା ତମକୁ ଆସିବ ନା କରି?
ମହେନ୍ଦୀ ତ ଆସିବ ଏବେ ଟିକେ ଟିକେ ଶିଖିଛିଅ ମାନେ ବହୁତ ଟାଇମ ମାନେ? ଆଉ ଦି ମାସ ତିନି ମାସ ଗଲେ ଗୋଟେ ଜିନିଷ ପ୍ରାକ୍ଟିସ କରୁଛି ନା ତ ଆସ୍ତେ ଆସ୍ତେ ହେଇଯିବ ଆଉ। ତମର ଯୋଉ ମ୍ୟାରେଜ ଫ୍ୟାରେଜ କାହାର ହବ କି ଯାହାର ବି ହଉ କି ତମ ରିଲେଟିଭ ରେ ଯାହାର ହବ ମତେ କହିବ ଆଉ।
ଆଛା ଆଉ ତ ତ ଭଲ ଆ - ତମର ଯୋଉ ଶିଖୁଥିବ ସେଟା ମାନେ କେମିତି କଣ ଶିଖଉଛନ୍ତି ପଇସା ନଉଛନ୍ତି ନା କାମ
ଓ ନା ନା ଫ୍ରିତ ନୁହ ସ ସି ଇଏ ମାନେ ଛଅ ମାସ କରିବ ଛଅ ମାସ ଭିତରେ ତମକୁ କୁ ମାନେ ହାୟାର କଟିଂ ଟା ଆଉ ଆଇ ବ୍ରୋ ସେଭ୍ ଟା କି ମେହେନ୍ଦୀ ଫେହେନ୍ଦି କି ଫେସେରିଆ କରିବା ପାଇଁ ଙ୍କା ସେ ତମକୁ ମାନେ ପାଟ୍ ବାଇ ପାଟ୍ କ କରାଇବେ ଆଉ ଯୋଉ ମ ମେକେଅପ ଯୋଉ ନଉଛନ୍ତି ଟା ଯୋଉ ମାନେ ସବୁ ଅଛି ମାନେ ଇଏ ସେମାନେ ପାଟ୍ ବାଇ ପାଟ୍ ଭ ଭାଷ୍ଟ୍ ହୋଉଛି ଆଇବ୍ରୋ ସେଭ ଟା କରିଵ ତାପରେଟା
ହଁ ମ
ସେଇଟା କରିବ ତାପରେ ଚିଟି ହେୟାର କଟିଂ କରିବ ତାପରେ ଯାଇକି ମେକପ୍ ଦଉଛନ୍ତି ଯୋଉ ସିଏ ମାନେ ଯୋଉ ମେକପ୍ ସେଟା ମାନେ ସେଟା ଶିଖେଇବେ ଛଅ ମାସ କଣ୍ଟିନ୍ୟୁ ତାଙ୍କର ଶିଖିବେ ଛଅ ମାସ ଶିଖି ସାରିଲା ପରେ ସେ ସାଠିଫି କେଟ୍ ଦେବେ ମାନେ ସେଇ ମାନେ ତଲର ଷାଠି ବାଢ ଦେବେ ତ ଇଏ ହେଇଗଲା ତମ ଯୋଉଠି ଇଛା ତମେ ସେଠିଯଦି ଚାହିବ ରହିପାରିବ କି ତମେ ଆଉ କୋଉ ଚାହିଁବ ରହିପାରିବ ଦେଖିଆଉ ଯାଉଛି ବି ଶିଖିବାକୁ ଆଉ
ହ ଆଛା ଫ୍ୟାସନ୍ ଷ୍ଟାରଟିଂ କେତେ କଣ ରହୁଛି ସେ ପାର୍ଲରରେ ତମର?
ଫେସିଆଲ ତ କେତେ ଅଛି ମାନେ ତା ମାନେ କଣ କହିଲ ତା ନା ସବୁ ମୋର ମନ ନାହିଁ। କିନ୍ତୁ ବହୁତ ମାନେ ପ୍ରକାର ପାଞ୍ଚ ପ୍ରକାର ଫେସିଆଲ ଅଛି ତମେ ମାନେ ତମ ଫେସକୁୁ ଯୋଉଟା ସୁଟ୍ କରିବ ନା? ତମେ ସେଇ ଅନୁସାରେ ଫେସିଆଲ୍ ଟା କରିବ ଆଉ ଯଦି ଫେସିଆଲ କରି ଆସିଥିବ ଏଇ ମୁହଁରେ ଆ ଉଠିଯିବନା ତ ତମ ମୁହଁକୁ ଯୋଉଟା ସୁଟ କରିବ ଫେଶିଆଲ୍ ତମେ ଷ୍ଟାର ଷ୍ଟାରଟିଂ ହଉଛି କେବେ ଦୁଇଶ ତିନିଶହରୁ ଷ୍ଟାରଟିଂ ହଉଛି। ମୁଁ ଯେମତି ମାନେ ତମକୁ ଜାଣିଛି ଯୋଉଟା ମାନେ ଅଛି ଟିକେ ଓଭର ଟିକେ ଅଛି ମାନେ ଟିକେ ବାହାଘର ଫାହାଘର ପାଇଁକା ଯଦି ତମେ ଫେସିଆଲ କଲ ଟିକେ ଅଛି ଟିକେ ଅଧରେ ରେଞ୍ଜ ଅଛି ଟିକେ କରିବା ପାଇଁକା। ଆଉ ଯଦି ହାଲକା ଫୁଲକା କରିବ ଦୁଇଶ ତିିନିଶହରେ ବି ଏମିତି ହେଇଯିବ ନର୍ମାଲ।
ଆଛା ଆଉ ପରମାନେଣ୍ଟ ଷ୍ଟ୍ରେଟନିଂ କରୁଛନ୍ତି ସେଠି ହେୟାର୍?
ହଁ ସବୁ ସବୁ ସବୁ କିଛି ମାନେ ଆଭେଲେବଲ ସବୁ କିଛି କରୁଛନ୍ତି।
ଦେଖିବା ତମ ପାର୍ଲର ନାଁ କଣ କେବେ ଗୋଟେ ଯିବା ଆଉ
ତ୍ରିଶିକା ତ୍ରିଶିକା।
ଆଚ୍ଛା କେବେ ଯିବି ସେଠିକି ଆଉ କେମିତି କଣ ଛୋଟ କରୁଛନ୍ତି ମତେ ବି ଭଲ ଲାଗେ ଶିଖିବା ପାଇଁ। ପାଲର କୋର୍ସ୍ ହେଲେ ଟାଇମ ହଉନି। ଟାଇମ ବାହାର କରି କେବେ ଆଇବ୍ରୋ ସେପ ହେରିକା ହାଲକା ହାଲକା ସିଖି ଗଲେ ବି ଭଲ ହୁଅନ୍ତା ଭାବୁଛି?
ଇଏ ତ ଦେଖୁଛ ନା କଷ୍ଟ କେମିତି କୋଉ ଜିନିଷ ଶିଖିଯିବ ନା ତମୁକୁ ବି ସିଲେଇ ଶିଖେଇ ଯାଉଥିବେ ଏ ତମକୁ ବି ଲାଗୁଥିବ ଏଇସେ କେମିତି କଣ ସିଲେଇ କରୁଛନ୍ତିହେଲେ ତମକୁ ଏବେ କଣ? ତମକୁ ସହଜ ଲାଗୁିବ କେତେ ବ୍ଲାଉଜ ତିଆରି କରି ଥିବ ନା ସେମତି ସବୁ ଜିନିଷରେ ଟିକେ ଫାଷ୍ଟ ଫାଷ୍ଟ ଅବାଗିଆ ଲାଗେ ଟିକେ। ଡର ଲାଗେ ତାପରେ ଅଭ୍ୟାସ ହେଇଯିବ। ସେମିତି ମତେ ବି ଡର ଲାଗୁଛି ସୂତାରେ ଯୋଉ କରୁଛନ୍ତି ମତେ ବି ଡର ଲାଗୁଥିଲା ହେଲେ ଏବେ ଟିକେ ଟିକେ ଅଭ୍ୟାସ ହେଇଗଲାଣି କି? ମାନେ କରିବା ଆଉ ଟିକେ ଅଧିକା ଦିନ ହେଇଗଲେ ପୁରା ମାନେ କ ଶିଖିଯିବି ପୁରା ଆଉ
ଆଛା ତମ ଷ୍ଟାର୍ଟିଙ୍ଗରେ ଲୋକମାନାନଙ୍କୁ ଦଉଛନ୍ତି କରିବା ପାଇଁ ନା ଏମତି ଯୋଉ ଥାଏ କଣ୍ଢେଇ ହେଇକାରେ ହେୟାର ଥିବ ସେଥିରେ କରିବା ପାଇଁ କେମିତି କଣ କରୁଛନ?
ନା ନା ସେମିତି ଡାଏଟ ତ ଦେବେନି କୋଉ ଲୋକ ଯଦି ଖରାପ ହେଇଗଲା ସେ ଗାଳି କରିବେ ନା ସେମାନେ ଥାଏ ଗୋଟେ କଣ୍ଢେଇ ଟାଇପରେ ତାଙ୍କର ସବୁ କରିବା ପାଇଁକା ଆ ସେ କରିବେ। ଆଉ ଯୋଉ ଚୁଟି ଯୋଉ ମାନେ କଟିଂ କାଟିଙ୍ଗ ତ ସ ତ କଣ୍ଢେଇ ଟାଇପର କରୁଛନ୍ତି ଆଉ ସେ ସବୁ ପଣ୍ଡିରା ଆଉ ତ କାହାକୁ ରିଅଲ୍ ଦେଲେ କିଏ କାଳେ ଗାଳି କରିବେ ନା ଫାଷ୍ଟ ଫାଷ୍ଟ ଶିଖୁଛନ୍ତି ତାଙ୍କ ହିଁ ନାଁ ଟା ଖରାପ ହବ। ଏମିତି ଡେମୋ ଦଉଛନ୍ତି। କରିବା ପାଇଁକା ଏମିତି କଣ୍ଢେଇ ଫଣ୍ଡେଇ ତାପରେ ଆସ୍ତେ ଆସ୍ତେ ହେଇଗଲା ପରେ ଦେବେ ଲୋକଙ୍କୁ ମାନେ ଏ କଟିଂ ହେରିକା କରିବା ପାଇଁକା ଆଉ
ତମେ ଯଦି ଆସିବ ପାର୍ଲର ମତେ ଟିକେ କହିଦବ ଆଗରୁ ଟିକେ କଲ୍ କରିବ?
ହଁ ହଉ ମୁଁ କହିବି ହଁ ହଁ। ହଉ ମୁଁ ରହୁଛି ଆଉ ଆଉ ସନ୍ଧ୍ୟାରେ ବି ଆଉ ପରେ କଥା ହେବା ଆଉ।
ହଉ।